ହା ହୁଁ କୁହନ୍ତୁ?
କେମିତି ଅଛନ୍ତି ଆପଣ?
ଭଲ ଅଛି।
ଛନ୍ତି।
ମୁଁ ଏ ଘରେ ବସିଛି।
କଣ ଏକା ନା ସାଙ୍ଗମାନାନଙ୍କ ସହିତ ନା
ନାଇଁ ଏକା ବସଛି ଏକା ବସିଛି।
ସେ ଆପଣଙ୍କୁ ବିରକ୍ତ ଲାଗେ ଏକା ବସୁଛନ୍ତି ଆପଣ?
ନାଇଁ ବେଳେ ବେଳେ ଆଉ
ଆଚ୍ଛା। ଆଉ ଆପଣ କଣ ଖାଇଥିଲେ ସନ୍ଧ୍ୟାବେେଳେ ଆଜି?
ମୁଁ ଆଜି ସନ୍ଧ୍ୟାବେଳେ ମୁଁ ଖାଇଥିଲି ରୁଟି।
ସନ୍ଧ୍ୟବେଳେ ରୁଟି ଖିରି ରାତି କି ଆଉ କିଛି ଖାଇବେନି କି?
ନାଇଁ ରାତିକି ଖାଇନି ଏବେ ଖାଇବି ଆଉ।
ଆଚ୍ଛା ରାତି କି କଣ ଖାଇବି ରୁଟି ନା ଭାତ?
ନାଇଁ ରୁଟି ଖାଇବି। କୁହନ୍ତୁ?
ଆଉ ଆଉପଣଙ୍କ ଦେହ ଭଲ ଅଛି? ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି? ଆପଣ ତ ଆମିଷ ଖାଉନାହାନ୍ତି? । ଆଉ ଆପଣ ଯୋଉ ଗଳାରେ ତୁଳସୀ ମାଲ ଧାରଣ କରିଛନ୍ତି ଆ ତାର କିଛି ଇଁ ଇ ଅ ତାର କିଛି ମହତ୍ଵ ଅଛି?
ହଁ ମହତ୍ଵ ଅଛି।
ଆପଣ ଜାଣିଛନ୍ତି ସେ ବିଷୟରେ କିଛି?
ଆଜ୍ଞା।
ସେ ବିଷୟରେ ଯଦି ଆପଣ କିଛି ଜାଣିଛନ୍ତି ତେବେ ମୋତେ କିଛି କୁହନ୍ତୁ ଗୋଟେ ତୁଳସୀ ମାଳା ପକେଇଲେ କଣ ହବ ଦିଟା ତୁଳସୀ ମାଳା ପକେଇଲେ କଣ ହୁଏ ଆଉ ତିନିଟା ତୁଳସୀ ମାଳା ପ
ନାଇଁ ଆପଣ କଣ ଆପ୍ ଆପ୍ ଆପ୍ ଆପଣ କଣ ଜାଣିବାକୁ ଚାହୁଁଛନ୍ତି?
ମୁଁ ଚାହୁଁଛି ମୁଁ ଶୁଣନ୍ତୁ ମୁଁ ତା ନିୟମ ଜାଣିବାକୁ ଚାହୁଁଛି ତା ମହତ୍ଵ ଜାଣିବାକୁ ମୁଁ ଚାହୁଁଛି ସବୁ ଜାଣିବାକୁ ଚାହୁଁଛି ମାନେ ଗୋଟେ ତୁଳସୀ ମାଳା ପକେଇଲେ କଣ ଦୁଇଟା ତୁଳସୀ ମାଳା ପକେଇଲେ କୋଉମାନେ ପକାନ୍ତି ତାର ବ୍ୟବହାର କଣ ତିନିଟା ତୁଳସୀ ମାଳାର ଚାହିଦା ଟା କଣ ଆଉ ମାନେ କଣ ସେଟା ପକେଇଲେ କଣ ହୁଏ? ସବୁଠିକ ମୁଁ ତା ପାଇଁ
ତ ମୁଁ ଆପଣଙ୍କୁ ପ୍ରଥମେ କହିଦଉଛି ତୁଳସୀ ମେଳାକୁ ପକେଇବାର ମହତ୍ଵ ତ ସେମିତି ଯଦି ତମେ ମ ଉଁ କୌଣସି ନଶ ନିଶା ଦ୍ରବ୍ୟ ଗ୍ରହଣ କରୁଥିବ। ତ ତମେ ତୁଳସୀ ତ ମାଳା ଦ ଗ୍ରହଣ କରିପାରିବ ନାହିଁ ତା ସହିତ ଆଉ ଜଣେ ପିଆଜ ରସୁଣ କି ତାମସିକ୍ ଏକ ଭୋଜନ ଗ୍ରହଣ କରୁଥିବ ସେଥିରେ ବି ତମେ ଧାରଣ କରିପାରିବ ନାହିଁ।
କାହିଁକି ପିଆଜ ରସୁଣ ଯିଏ ନ ଖାଇବ ମାନେ ଯିଏ ଯଦି ଖାଇ ଥିବ ସେ ବି ଧାରଣ କରିପାରିବ ନା?
ଆଜ୍ଞା ସେ ବି ଧାରଣ କରିପାରିବ କିନ୍ତୁ ତାକୁ ଆସ୍ତେ ଆସ୍ତେ ଧୀରେ ଧୀରେ ତାକୁ ଛାଡିବାକୁ ପଡିବ।
କାହିଁକି ପିଆଜ ରସୁଣ କିଛି ତ ଖରାପ ନୁହଁ ନା, ମାନେ ଆମିଷଟା ଆଉ ମଦ୍ୟପାନ ମଦ୍ୟ ଆଉ ତାମସିକ ଭୋଜନ ସେଗୁଡା ହେଲା ଆମର ତୁଳସୀ ମାଳା ନିୟମ ବିରୁଦ୍ଧରେ କିନ୍ତୁ ମୁଁ ଯେ ଯେତେ ଦୂର ଜାଣିଛି କିନ୍ତୁ ପିଆଜ ରସୁଣ ତ ଯୋଉମାନେ ତୁଳସୀ ମାଳା ପକେଇଛନ୍ତି ସେମାନେ ତ ପିଆଜ ରସୁଣ ଖାଉଛନ୍ତି।
ତୁଳସୀ ମାଳାକୁ ଭଲ ହେଲା ପରେ ଧାରଣ କରାଯାଏ ନା ଭଲ ହବା ପାଇଁ ତୁଳସୀ ମାଳାକୁ ଧାରଣ କରାଯାଏ ବୁଝିପାରିଲେ ନା ଆପଣ? ଆଜ୍ଞା ପିଆଜ ରସୁଣକୁ ଏ ଶୁଣନ୍ତୁ ଆମ ଆମ ପୁରାଣରେ ଯାହା ଅଛି ପିଆଜ ରସୁଣଙ୍କୁ ତାମସିକ ଭୋଜନ ଭାବେ ଗ୍ରହଣ କରାଯାଇ ସେ ଯାଇଁ ସେ ଆମ ଏଠି ଦେଖିଥିବେ କୌଣସି ପ୍ରକାର ଠାକୁରଙ୍କ ପାଖରେ ସେ ଭୋଗ ଲାଗେ ନା।
କିନ୍ତୁ ମୁଁ ବି ଦେଖିଛି ବା ଓଡିଶା ବାହାରେ ବହୁତ ମନ୍ଦିରରେ ପିଆଜ ରସୁଣ ଭୋଗ ଲାଗେ ତେଣୁ ମୁଁ ହେଇଟା ପିଆଜ ରସୁଣକୁ ଆଇଁଷ ବୋଲି କହିପାରିବିନି କି ତାମସିକ ଭୋଜନ ବୋଲି କହିପାରିବିନି କାହିଁକିନା ମୁଁ ଯେହେତୁ ଦେଖିଛି ଆ ଓଡିଶା ବାହାରେ ମନ୍ଦିର ସହ ପିଆଜ ରସୁଣ ଭୋଗ ହୁଏ ମାନେ ତାହାଲେ ପିଆଜ ରସୁଣଟା ଖରାପ ନୁହଁ ମ ଆଇ ଆମ୍ ସେମିତି ଆମିଷ ଆଉ ମଦ୍ୟପାନ
ଆପଣଙ୍କ ଆପଣଙ୍କ କହିବା କଥା ଟା ଠିକ୍, କିନ୍ତୁ ଆମ ପୂର୍ବ ଲୋକ କୁ ମାନେ ଯାଆ ରୁଲ
ପୂର୍ବ ଲୋକ, ହଁ ପୂର୍ବ ଲୋକ ତ ଶୁଣନ୍ତୁ, ଶୁଣନ୍ତୁ ପୂର୍ବ ଲୋକ ତ ନିୟମ ନିୟମ କରିବେ ତାକୁ ବ ବଦଳେଇବା କିଏ? ତାକୁ ଆମେ ବଦଳେଇବା, ଆମେ ପୂର୍ବ ଲୋକ ନିୟମକୁ ଚଳେଇ ମାନି କି ଆମେ ଆମ ଜୀବନରେ କିଛି କରିପାରିବାନି, ସେଇଟା ଆପଣ ମନେ ରଖନ୍ତୁ ଆମେ ପୂର୍ବ ଲୋକଙ୍କ ନିୟମ ଟାକୁ ବଦଳେଇ ପାରିବା। ଭଗବାନ କହିନାହାନ୍ତି ଯେ ଆପଣ ପିଆଜ ରସୁଣ ଖାଆନ୍ତୁ କି, ଭଗବାନ କହିଛନ୍ତି ଆମିଷ ଖାଆନ୍ତୁନି, ମଦ୍ୟପାନ କରନ୍ତୁନି, ସେଟା ଭଗବାନ ମନା କରିଥିବେ କିନ୍ତୁ ଭଗବାନ କେବେ କହିନହାନ୍ତି କି ପିଆଜ ରସୁଣ, ପିଆଜ ରସୁଣ ଟା ଆମିଷ ନୁହଁ କି ତାମ୍ସିକ ଭଜନ ବୋଲି ମୁଁ
ଆରେ ଶୁଣନ୍ତୁ ଆଜ୍ଞା ସେଟା, ସେଟା ଆପଣଙ୍କ ଉପରେ ନିର୍ଭର କରେ। ସେଟା ଆପଣଙ୍କ ଉପରେ ନିର୍ଭର କରେ। ଆପଣଙ୍କ ଇଚ୍ଛା ହେଲେ ଆପଣ ଛାଡି ପାରିବେ ଆପଣଙ୍କ ଇଚ୍ଛା ହେଲେ ଆପ ଆପଣ ଗ୍ରହଣ କରିପାରିବେ।
ଆଛା ହଁ ଆଉ କିଛି ଖାଲି କଣ ଏଇ ଗୋଟିଏ ନିୟମ ଆଉ କଣ କିଛି
ତା ସହିତ ଆଉ ଆମର ଆଇଁଷ କେବେ ଖାଇବେନି। ଆମିଷ ଦ୍ରବ୍ୟ କେବେ ଗ୍ରହଣ କରିବେନି। ଆଉ ଆଉ କେବେ କୌଣସି କାହାକୁ ଖରାପ ମାନେ ଖରାପ ଉଦ୍ଦେଶ୍ୟରେ କାହା ସହିତ ମାନେ ଖରାପ ଉଦ୍ଦେଶ୍ୟରେ କାହା ସହିତ କଥା ହେବନି କି କାହାର ମାନେ ମନ୍ଦ ଚିନ୍ତା କେବେ କରିବେନି। କି ତାର ଏମିତି ହେଇଯାଉ ସେ ଆକ୍ସିଡେଣ୍ଟ ହେଇକି ମରିଯାଉ କି ଏମିତି ହେଇଯାଉ ସେମିତି ଚିନ୍ତା କେବେ କରିବେନି। ବୁଝିଲି ଆଉ ତା ସହିତ ବ୍ରହ୍ମଚାର୍ଜ ର ପାଳନ କରିବା ଉଚିତ୍। ସେଟା ଅପେଲ ଆପଣଙ୍କ ସେ ତା ଆପଣଙ୍କ ଶରୀରର ଉର୍ଜାକୁ ବଢେଇବା ପାଇଁ ଆପଣ ଚାହିଁଲେ କରିପାରିବେ ନ ଚାହିଁଲେ ବି କରିପାରିବେ।
ଓ ଆଚ୍ଛା ତାହେଲେ ଆଉ ଆଉ କୋଉ କୋଉ ମାନେ ଏକଟା ଗୋଟେ ପ୍ଲସ ପକାନ୍ତି ଦୁଇଟା ତୁଳସୀ ମାଳ ପକାନ୍ତି ତିନଟା ତୁଲସୀ ମାଳ ପକାନ୍ତି।
ଗୋଟେ ତୁଳସୀ ମାଳେ ଗୋଟେ ତୁଳସୀ ମାଳେ ତ ପ୍ରାୟତଃ କେତ ପକାନ୍ତି ନାହାନ୍ତି ଆଉ ଚାରଟା ଆଉ ଦିଟା ତୁଳସୀ ମାଳ ଯୋଉମାନେ ପକାନ୍ତି ସେମାନେ ଦୀକ୍ଷା ଗ୍ରହଣ କଲା ପରେ ଚାରିଟା ଆଉ ଦିଟା ତୁଳସୀ ମାଳା ପକାନ୍ତି। ବୁଝିଲେ।
ଆଉ ତିନଟା ତୁଳସୀ ମାଳ
ଯୋଉମାନେ ବିନା ଦୀକ୍ଷାରେ ଠାକୁରଙ୍କ ତୀ କରିବା ର ଯାହାର ଇଚ୍ଛା ଥିବ, ସେ ବିନା ଦୀକ୍ଷାରେ ସେଟା ତିନଟା ତୁଳସୀ ମେଳ ଗ୍ରହଣ କରିପାରିବେ।
ଓ ଆଚ୍ଛା। ଆଉ ତୁଳସୀ ମାଳା ର କିଛି ନିୟମ?
ନାଇଁ ନାଇଁ ମାନେ ନିୟମ ମାନ ଆପଣ ବୁଝିପାରନ୍ତି କେମିତି ତୁଳସୀ ମାଳ ଧାରଣ କରିବା କେମିତି?
ତ ତୁଳସୀ ମାଳ ଧାରଣ କରିବା, ପଥମେ ତାକୁ ବାର ଘଣ୍ଟା ଗୋଟେ କ୍ଷୀରରେ କ୍ଷୀରରେ ବୁଡେଇକି ରଖିବେ। ତାପରେ ଫୁଣି ତା ବାହାରେ କରିସାରିଲେ ଫୁଣି ବାର ଘଣ୍ଟା ତାକୁ ଘିଅରେ ବୁଡେଇକି ରଖିବେ, ତାପରେ ତାକୁ ଧୋଇକି ଠାକୁରଙ୍କ ପାଖରେ ଅର୍ପଣ କରିକି ହିଁ ଆପଣ ତାକୁ ଧାରଣ କରିପାରିବି।
ଆଚ୍ଛା। ତାହେଲେ ଏମିତି କଥା ତୁଳସୀ ମାଳ ଆପଣ ଗଳା ଧାରଣ କରିଛନ୍ତି ଅ ଆପଣଙ୍କ ମନ ବହୁତ ଶା ମୁକ୍ତି ମିଳୁଥିବ।
ଆଗ ଅପେକ୍ଷା ତ ଚେଞ୍ଜେସ୍ ଲାଇଫରେ ବହୁତ ଆସିଛି ବହୁତ ମାନେ ନାଇଣ୍ଟି ଫାଇ ପରସେଟ ଚେଞ୍ଜେସ ହେଇଯାଇଛି।
ଆଚ୍ଛା ହୁଁ। ଆଉ ତାହେଲେ ଆପଣ
ତ ତାର ଧାରଣ ସେଇଟା ଧାରଣ କରିବାର ବେନିଫିଟ ଟା ଆପଣ ଜାଣିବେ
ହଁ କୁହନ୍ତୁ।
ତ ଆପଣ ଯେମିତି ଜାଣନ୍ତି କି ଗୋଟେ ସ୍ତ୍ରୀ ସ୍ତ୍ରୀ ଲୋକର ଧର୍ମ କଣ ସେ ତା ସ୍ଵାମୀ ପାଇଁ ଶଙ୍ଖା ସିନ୍ଦୁର ପିନ୍ଧିବ ତ ଆପଣ ଜାଣିପାରିବେ କି କାହାକୁ ବିବାହ କରିଛି କିମ୍ବା ଏ କାହା ପାଇଁ ଅର୍ପଣ ଅଛି। ତୁଳସୀ ମାଳା ଏଇ ଗୋଟେ ସଂଙ୍କେତ କି ଯୋଉ ଲୋକ ତୁଳସୀ ମାଳ ଧାରଣ କରିଥିବ ସେ ନିଜକୁ ଠାକୁରଙ୍କ ପାଖରେ ସମର୍ପିତ କରିଦେଇଥିବ ବୁଝିଲେ।
ହଁ ସେମିତି ଆପଣଙ୍କ ଆପଣଙ୍କ ମତ ଟା ଠିକ କିନ୍ତୁ ମୁଁ ଦେଖିଛି ଏଟା ବି ଦେଖେଇିବା ବା ଗୁଣ କହିଲେ ବି କିଛି ଖରାପ ହବନି କାହିଁନା ମୁଁ ଦେଖିଛି ବ୍ରାହ୍ମଣ ଘର ଲୋକ ଏ ଛୋଟ ବେଳୁ ଆଇଁଷ ଖାଉନଥିବେ ଠାକୁରଙ୍କୁ ପୁରା ପ୍ରପର ଭାବରେ ପୁରା ଅର୍ପିତ ହେଇଯାଇଥିବେ। ଯିନ୍ତୁ ତୁଳସୀ ମାଳ ପକଉନଥିବେ କି ତାଙ୍କ ବ୍ୟବହାର ବହୁତ ଭଲ ଭଗବାନ ମନ୍ଦିର କୁ ବହୁତ ବାରମ୍ବାର ଯାଉଥିବେ। କିନ୍ତୁ ସେଇଟା ମୁଁ ଭାବେ ସେମାନଙ୍କ ପାଇଁ
ଆଜ୍ଞା ମତେ ଶୁଣନ୍ତୁ ଶୁଣନ୍ତୁ ଆପଣ ଶୁଣନ୍ତୁ ଆପଣ ମୁଁ ଗୋଟେ କଥା କହୁଛି ଶୁଣନ୍ତୁ ଯଦି ଗୋଟେ ସ୍ତ୍ରୀ ଲୋକ ବାହା ହେଲା ତାପରେ ସେ ତା ସ୍ଵାମୀ ପାଇଁ ସିନ୍ଦୁର ନାଇବ କି ମଙ୍ଗଳସୂତ୍ର ନାଇବ ନା ତାକୁ ଘରେ ଥୋଇ ଦେଇକି ଖାଲି ସେ ପଦାକୁ ବୁଲିବ?
ହଁ ତା ଇଛା ତା ଇଛା ସିଏ ଯଦି ନ୍ଧିବାକୁ ଚାହିଁବ ପିନ୍ଧିବ ନ ନ ଚାହିଁଲେ ନା ପିନ୍ଧି ପାରିବ ସେମିତି ବହୁତ ସ୍ତ୍ରୀ ଲୋକ ଶଖା ସୁୁନ୍ଦୁର ପିନ୍ଧୁ ନାହାନ୍ତି ସେଇଟା ତ ମୁଁ ଦେଖିଛି ବହୁତ ଜାଗାରେ। ଆମ ଗାଁରେ ଇଭେନ୍ ପିନ୍ଧୁ ନାହାନ୍ତି ସେଟା କହିହବନି ଯା ଜାହା ଇଛା ହେଲା ସେ ପିନ୍ଧିଲା ଯା ଇଛା ନାହିଁ ସେ
ସେମିତି ତ ଆପଣଙ୍କୁ ଆଜ୍ଞା ସେଟା ବି ଠିକ କଥା ସେଟା ଠିକ କଥା ଯାହା ଲୋକମାନେ ପୂର୍ବ ଲୋକମାନେ ମାନି ଆସ ସେମିତି ଆମେ ସେଆକୁ ମାନିବାକୁ ବାଧ୍ୟ ବୁଝିଲେ।
ପୂର୍ବ ଲୋକଙ୍କ କଥା ମୁଁ ମାନିବାକୁ ବାଧ୍ୟ ନୁହଁ ମୁଁ ପୂର୍ବ ଲୋକଙ୍କ କଥାକୁ ବଦଳେଇବାକୁ ବାଧ୍ୟ ତାଙ୍କ କଥାକୁ ମୁଁ ବଦଳେଇବି ସେମାନେ କହିଲେ ଶଙ୍ଖା ସିନ୍ଦୁର ପିନ୍ଧ ପିନ୍ଧିବନି ତ ତମ ଇଛା ମାନେ ତମ ଇଚ୍ଛା ତମେ ଯୋଉଟା ସ୍ୱାଧୀନରେ ତମେ ଭାବୁଛ ତମେ ସେ ସେଇଟା କର ତା ମାନେ ନୁହଁ ଯେ ଶଙ୍ଖା ସିନ୍ଦୁର ହାତରେ ମେଞ୍ଚେ ଲେଖାଏ ଶଙ୍ଖା ରେ ମଥେ ଲେଖେ ସିନ୍ଦୁର ପିନ୍ଧିଲେ କେହି ସ୍ତ୍ରୀ ଲୋକ ହେଇଜାନ୍ତିନି। ସ୍ତ୍ରୀ ଲୋକଙ୍କ ତାଙ୍କର ବି ଅ ସବୁର ବା ବାହାରେ ଅଛି ସପୋଜ ଭଲ ବ୍ୟବହାର କରିବା ଲୋକଙ୍କୁ ଭଲ ଶିକ୍ଷା ଦବା ଲୋକଙ୍କୁ ଭଲ ସମ୍ମାନ ଦବା ସେଇଟା ହିଁ ଗୋଟେ ଆ ଭଲ ପରିଚୟ ଗୋଟେ ଭଲ ଲୋକର ପରିଚୟ ଗଟେ ମୂର୍ଖ ଯଦି ଅ ଆ ବି ସିକ ଶଖିନଥିବ ସେ ଯି ଲୋକଙ୍କୁ ଭଲ ବ୍ୟବହାର ଲୋକ କହିବେ କଣ ହେ ସେ ଲୋକଟା ଭଲ ବ୍ୟବହାର କରି କଲା ମୋତେ ବହୁତ ଭଲ ଲାଗିଲା ଆଉ ଯଦି ଲୋକଟେ ପାଠ ପଢିକି ବହୁତ ପାଠ ପଢିଥିବ ସବୁ ଇଂଲିଶ ଟୁ ଇଂଲିଶରୁ ଇଂଲିଶ ହିନ୍ଦି ରୁ ହିନ୍ଦି ଓଡିଆରେ ଓଡିଆ କଥାବାର୍ତ୍ତା କରୁଥିବ ସେ ଯଦି ଭଲ ଖରାପ ବ୍ୟବହାର କଲା ତାହେଲେ ସେ ଲୋକଟା ମୂର୍ଖ ସହିତ ହିଁ ସମାନ ହେଇଯାଏ।
ତ ଆଉ କିଛି କୁହନ୍ତୁ ଆପଣ।
ଆପଣ କୁହନ୍ତୁ।
ଆପଣ ଆଜି କଣ ଖାଇଥିଲେ?
କିଣାକିଣି କରିବା ପାଇଁ ସେଇଠୁ ଆମ ଭାଇର ମୋର ଖାଇକି ଆସିଥିଲୁ ମୋମୋ ଅଣ୍ଡା ଚପ୍ ଆଉ ଆଇସ୍କ୍ରିମ୍ ଥଣ୍ଡା।
ଆଜ୍ଞା। କୁହନ୍ତୁ।
କୁହନ୍ତୁ ଆପଣଙ୍କ ଦେହ ଭଲ ଅଛି ଆପଣଙ୍କ ମନ୍ଦିର ଯାଇଥିଲେ ବୁଲିବା- ପାଇଁଁ
ସେ କୋଉ କିଛି କୁହନ୍ତୁ ତାପରେ ହଁ ଯାଇଛି ବହୁତ ଜାଗା ଯାଇଛି
କଉ କଉ ମନ୍ଦିର ଆପଣଙ୍କୁ ବୁଲିବା ପାଇଁ ବେଶି ଭଲ ଲାଗେ
ମତେ ତ ବେଶୀ କରିକି ପୁରୀ ଜଗନ୍ନାଥ ମନ୍ଦିର ବୁଲିବାକୁ ଭଲ ଲାଗେ
ଆଚ୍ଛା ଦାର୍ଶନିକ ସ୍ଥାନ ଯେମିତି କିି ହେଲା ଭଗବାନଙ୍କ ମନ୍ଦି ନ୍ଦିର ସେମତି ଆପଣଙ୍କ ଜାଗା ଗୁଡା ବେଶୀ ପସନ୍ଦ ବୋଧେ ମୋତେ ଲାଗୁଛି ଆଉ
ଆଜ୍ଞା ନାଇଁ ସେମିତି ସବୁ ଜାଗା ପସନ୍ଦ
ଚୁଟି
ତିନିଥର
ଓହୋ ବହୁତ କମ୍ ଥର ଯାଇଛନ୍ତି ମୁଁ କିନ୍ତୁ ଛ ଥର ଯାଇଛି
ଆଜ୍ଞା
ଅବଡା ଖାଆନ୍ତି ଅପଢା ଖାଇବାକୁ ଭଲ ପାଆନ୍ତି
ଆଜ୍ଞା
ଆଉ ଆପଣ ଅଭଢା ଖାଆନ୍ତୁଲେ ନ କି ଅଭଢା ପୁରୀ ମନ୍ଦିରରେ ତ ଅଭଢା ଟା ବହୁତ ତାର ମହିମା ଅଛି ଆପଣ ଯଦି ଅଳ୍ପ ଟିକେ ବି ଖାଇଦଉଛନ୍ତି ତାହେଲେ ଆପଣ ପେଟ ଟା ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣ ହେଇଯିବ। ଏକ କଥା ଆପଣ ଜାଣିଚନ୍ତି
ହୁଁ।
ହଁ ପୁରୀ ମନ୍ଦିରେ ବହୁତ ରହସ୍ୟ ବି ଅଛି ଆପଣ ଏତେ ଅଭଡ଼ା ହାଣ୍ଡି ଉପ ଉପରେ ହାଣ୍ଡି ହାଣ୍ଡି ଉପରେ ହାଣ୍ଡି ଥୋଇକି ରୋଷେଇ ହଉଥିବ ସର୍ବପ୍ରଥମେ ଉପର ହାଣ୍ଡି ଟା ହିଁ ଅ ଫୁଟିବ ତାପ ସବୁ ଧୀରେ ଧୀରେ ହେଇ ହେଇ ହେଇା ତଳ ହାଣ୍ଡି ତାପରେ ସବୁ? ଲାଷ୍ଟ କି ତଳ ଘଣ୍ଟା ହବ। ଏଇଟା ଆପଣ ଜାଣିଛନ୍ତି
ଆଜ୍ଞା ଜାଣିଥିଲି ଆଉ ଗୋଟେ ପୁରୀ ମନ୍ଦିର ରସ ଅଛି କଣ ନା କି ଆମର ପବନ ବିପରୀତ ଦିଗରେ।
ହଁ ପୁରୀ ମନ୍ଦିରର ଧ୍ୱଜା ଟା ଗୋଟେ ସେଇଟା ତ ମୁଁ ଜାଣିଛି ଆଉ ପୁରୀ ମନ୍ଦିର ଛାଇ ନାହିଁ ସୋ। କେତେ ଆପଣ ଜାଣିଛନ୍ତି
ଆଜ୍ଞା
ଆଉ କଣ ସବୁ ଜାଣିଟିନି ପୁରୀ ମନ୍ଦିରର ରହସ୍ୟ ବିଷୟରେ?
ସେମିତି କିଛି ଏତେ ଜାଣିନି ତଥାପି ଅଳ୍ପ କିଛି ଜାଣିଛି।
ହଁ ପୁରୀ ମନ୍ଦିରର ଯୋଉ ନୀଳଚକ୍ର ଉପରେ ଅଛି। ନୀଳଚକ୍ର ଯୋଉ ପଟକୁ ଆପଣ ଚାହିଁବେ ସେ ନୀଳଚକ୍ର ଆପଣଙ୍କ ଆଡକୁ ଅନେଇଥିବାକୁ ହିଁ ଦେଖାଯିବ।
ଆଜ୍ଞା
ଆଉ କଣ ସବର ରହସ୍ୟ ଜାଣିଛନ୍ତ ପୁରୀ ମନ୍ଦିର ବିଷୟରେ ଟିକେ ଆପଣ କୁହନ୍ତୁ।
ଆପଣ ଜାଣିଛନ୍ତି ପୁରୀ ମନ୍ଦିର କିଏ ତିଆରି କରିଥିଲେ।
ନାଇଁ ଜାଣିନି ଆ
ନାଇଁ ମୁଁ କଣ କହିବି ଆପଣ କୁହନ୍ତୁ।
ମୁଁ ଜାଣିନି ଜାଣିଥିଲେ କି ତୁ ଭୁଲି ଯାଇଛି ମୁଁ।
ଆପଣ କୋଉ କୋଉ ଦାର୍ଶନିକ ସ୍ଥାନ ବୁଲିବାକୁ ଯାଇଥିଲେ।
ମୁଁ ସବୁ ଦାର୍ଶନିକ ସ୍ଥାନ ବୁଲିଛି ଆପଣ ଯେକୌଣସି ଜାଗା ନବେ ଏଥରକ ଆମେ ଯାଇଥିଲୁ ଏଥରକ କେଉଁଝର ଯାଇଥିଲୁ ଘଟଗାଁ ତାରିଣୀ ଯାଣିଛନ୍ତି। ପଡ଼ା
ଆଜ୍ଞା।
ସେଠି ଯାଇଥିଲୁ ଆମେ ବୁଲିକି ଆସିଥିଲୁ ଘଟଗାଁ ତାରିଣୀ ଆଉ ରହିଲା ହଉଛି। ଆ ଗୁଣ୍ଡିଜା ଘାଇ ହେଇ ଗୋଟେ ଜଳ ପ୍ରପାତ ଅଛି ସେଠି ଯାଇଥିଲୁ ବୁଲିକି ଆସିଥିଲୁ ସାଙ୍ଗସାଥି ଆମେ ବହୁତ ଜଣେ ଯାଇଥିଲୁ। ଦଶଜଣ ପନ୍ଦରଶହ ପନ୍ଦର ଜଣ ଖଣ୍ଡେ ଯାଇଥିଲୁ ବୁଲିକି ଆସିଲୁ ଗୋଟେ ଗୁଣ୍ଡିଚା ଘାଇରେ ମା ତାରିଣୀଙ୍କ ଦର୍ଶନ କଲୁ ଆଉ ସେଠି ତାରିଣୀଙ୍କ ମନ୍ଦିରରେ ପ୍ରସାଦ ପାଇଲୁ। ଆଉ ଗୁଣ୍ଡିଚା ଘାଇରେ ଜଡ଼ାରେ ଗାଧୁଆ ପାଧୁଆ କଲୁ ଫଟ। ଫଟ ଉଠେଇଲୁ ସାଙ୍ଗ ସହିତ ମଜା ମସ୍ତି କରିକି ଆସିଲୁ।
ଆଜ୍ଞା।
ହଉ ଆପଣ ଯାଇନ କୁଆଡେ ବର୍ଷ ବୁଲିବା ପାଇଁ?
ଯାଇନି ପ୍ଲାନିଂ ହଉଛି କିଛି ଯିବା ପାଇଁ ଆଉ ତ ଆପଣଥର ରଜରେ କୁଆଡେ ପ୍ଲାନିଂ କରିଛନ୍ତି ଯିବା ପାଇଁ
ରଜରେ ମୁଁ ପ୍ଲାନ୍ କିଛି କରିନି ରଜରେ ଭାବିଛି ସାଙ୍ଗମାନଙ୍କ ସହିତ କୁଆଡେ ବୁଲିବାକୁ ଯିବା ଆଉ।
ଆଜ୍ଞା।
ଆପଣ କୁଆଡେ ଯିବେ ବୋଲି ଭାବିଛନ୍ତି ରଜରେ?
ଭାବିନି ସେମିତି ଏଇ ସାଙ୍ଗସାଙ୍ଗରେ ସାଥିରେ ମିଶିକି କୁଆଡେ ଯିବା ହବ ଆଉ।
ଆଚ୍ଛା, ଆପଣ ଗଲେ ଆମକୁ ଟିକେ କହିବେ ଆମେ ଯିବୁ ନହେଲେ ଆପଣ ସ ଥରେ ବୁଲିକି ଆସି। ଥିବ ଆଉ। ଆଉ କଣ କୁହନ୍ତୁ?
ଆଉ କଣ କହିବି ଆପଣ କୁହନ୍ତୁ? ତ ଆପଣ ଦିନରେ କଣ ଖାଇଥିଲେ?
ହଁ ଆମ ଷ୍ କାଳଆଜି ଖାଇଥିଲି ଦହି ପଖାଳ ଆଉ ବଢିବାଦାମୀ ଛେଚା ଆଉ ହଉଛି କଣ ସେଇଟା ଶାଗ ଭଜା ଆମ୍ବ ଆଉ ଆଳୁକଷା। ଆ ସେତିକି ଖାଇଛି ଆପଣ କଣ ଖାଇଥିଲେ ଦିନରେ ଆଜି?
ମୁଁ ବି ଆଜି ସେମ ପଖାଳ ଖାଇଥିଲି ତା ସହିତ ଶାଗ ଭଜା ବଢିଚୁରା ଆଉ ଆମର ଆଳୁ ଭଜା ଖାଇଥିଲି ଆଉ।
ପଖାଳ ଭାତ ଓଡିଆଙ୍କ ପ୍ରାଣ ସମସ୍ତଙ୍କୁ ପଖାଳ ଭାତ ଖାଇବାକୁ ଭଲ ଲାଗେ ନା କି ମତେ ଖରାଦିନ ଯଦି ଆପ ତିନିଟା